ହ୍ୟାଲୋ।
ହଁ, କୁହ କଣ କରୁଚ?
ଏଠି ବସିଚି।
ସୋଉଚି।
ଓ ତମକୁ କଣ ଏତେ ଜଲ୍ଦି ନିଦ ମାଡୁଚି କି?
ନା ନା ଯାଇଥିଲି ଜିମ୍ ତ, ଜିମ ଆସି ଶୋଇଚି ଆଉ।
ହଁ, ତମ ବଦା ସାହିଆଡେ ଥଣ୍ଡା ଲାଗୁଚି।
ହଁ, ସେମିତି ଆଉ, ଘର ଭିତରେ ରହିଲେ ଗରମ
ବାହାର ଥଣ୍ଡା ଲାଗୁଚି?
ବାହାର ଥଣ୍ଡା ଲାଗୁଛି।
ଓହୋଃ ତମେ ତାହାଲେ ପବନ ହଉଚି?
ହୁଁ ପବନ ହାଲକା ଆଉ।
ପବନ ଟା ଟିକେ ଇଆଡେ ପଠଉନ।
କେନ୍ତି।
ଡବାରେ ପୁରେଇ କି
ହଉ ଆଉ ଡବାରେ ପୁରେଇ କି ପଠେଇ ଦବା ଆଉ।
ହୁଁ, କୋଉ ଡବା ରେ ପୁରେଇବ?
ହୁଁ। ହୁଁ ଯୋଉଥିରେ ପବନ ରହିପାରିବ ସେମତିଆ ଡବା ଆଣିବାକୁ ପଡିବ ଖୋଜ
ଅ ହୋ। ଆଉ ଆମପାଖରେ ଡବା ଫବା ନାଇଁ।
ଆଚ୍ଛା।
କହୁନ?
ଆଉ ଆଉ କଣ ଖାଇଥିଲ କଣ?
କିଛି ଖିଆହେଇନି।
ଖାଇନ।
ନା।
ତମର କଣ ଖାଇବାକୁ ଦଉନାହାନ୍ତି?
ନାଇଁ ମୁଁ ଯାଇଥିଲି ଜିମ୍ ପା।
ଜିମ୍ ଗଲେ ଏଥର ଖାଇବା ପୁରା ଡାଇଟିଂ ରଖିବାକୁ ପଡିବ।
ହଁ।
ବାହାର ଜିନିଷ ତ ଖାଇବନି।
ମୁଁ ସେରା ସବୁ ଛାଡିବି ଭାବୁଛ।
ଉୁଁ ସେଟାଛଡା ହବନି।
ନାଁମ
ସେଇଟା ନଛାଡିଲେ ଆଉ କଣ ଡାଇଟିଂ କରିକି
ହଁ ହଁ। ମୁଁ ଖାଲି ଯାଉଛି ଫିଟନେସ୍ ପାଇଁ ଆଉ ନହଲେ କିଛି ନାହିଁ।
ଓହୋ।
ସ୍ଟେନ୍ରଥ ଆଉ ଫିଟନେସ
ହଁ।
ହଁ।
କିଛି ତମର ତାହେଲେ ଇଚ୍ଛା ଶକ୍ତି ତମର କେତେ ବାଟ ଯାଏଁ ଅଛି, ସେଇଟା ଶିଖିବା ପାଇଁ। ହଁ।
ଅବିକାତ ଇଚ୍ଛା ପ୍ରବଳ ଅଛି, ଦେଖିଆ ଆଗକୁ କଣ ହଉଛି, ଯୋଉ ଭଳିଆ କଷ୍ଟ ଆଜି ଗୋଟେ ଦିନରେ ମୁଁ କଣ ଧରଉ ମୋ କାନ୍ଧ ଯାନଙ୍କ ଉଠେଇ ପାରୁନି ମୋ ହାତ ହାତ ଦରଜ
ହଁ ସେଇଟା ତ ଦର୍ଜ ହିଁ ହବ।
ହ କଣ କରିବି ହୋସଲା ଦେଲା ବାଲା କିଏ ନାହିଁ?
ଓ ହୋ।
ଓ ହଁ।
ତାହେଲେ ଆଉ ଆ ଓହୋ।
କଣ?
ଆଉ ତମ ଖାଇବା ପିଇବା କେତେବେଳେ ହବ?
ଖାୟା ପିୟା ଦେଖିଆ ସେକଣ ହଉଛି।
ଉହୁଁ। ଖାଇବା ପିବା ଜଲଦି କରୁଛ ନା ଡେଲି ଡେରି ତମର ହୁଏ?
ହ ଡେରି ହୁଏନା କଣ?
ଓ ହୋ ଆମର କିନ୍ତୁ ଜଲଦି ହେଇଯାଏ।
ଆମର ଡେରି ହୁଏ।
ଆମର ଜଲଦି ହୁଏ। ଜଲ୍ଦି ଯେତେ ଜଲ୍ଦି ଖାଇ ଶୋଇ ପଡ଼ିଲେ ଭଲ
ଆଚ୍ଛା।
ଯେତେ ଜଲ୍ଦି ଖାଇକି ଶୋଇ ପଡ଼ିବ, ସେତେ ଭଲ।
ହଁ ହଁ।
ତାଙ୍କ ଜଲଦି ଖାଇଲେ ଶୋଇ ଜଲଦି ଖାଇଲେ ଭଲ ଲାଗ ତା ଦେହ ପାଇଁ ଦେହ ଭଲ ରହିବ।
ଆଚ୍ଛା।
ହ ଆଉ
ଉ କନା
ା ଆଉ କଣ କହିବି? ତମକୁ ନାଚୁରାଲ ଫଟୋ ଫଟ ଭଲ ଲାଗେ ଭଲ ଲାଗେ କି।
ନଚର୍
ହଁ।
ହଁ ଭଲ।
ଭଲ ଲାଗେ।
କଣ ପସନ୍ଦ ତୁମର?
ଚନାକୁ ଜିନିଷ ପସନ୍ଦ ମମର ସବୁ ପସନ୍ଦ।
ଆଚ୍ଛା। ଫେବରେଟ୍ ଖାଇବା।
ମତେ ଖାଇବା ଅଧିକ ପସନ୍ଦ।
ସବୁ ଯାହା ଦେଲେ ମୁଁ ଖାଇବି।
ସବଠ ଅଧଟା
ଯାହା ଦେଲେ ଖାଇବି।
ଯାହା ଦେଲେ ଯେ କିନ୍ତୁ ସବୁଠୁ ଗୋଟେ ଅଧିକ ପସନ୍ଦ ିବ ନା। ଆଚଛା।
ଆଉ ଫେବରେଟ୍ ସଙ୍ଗ
ଆଁ।
ଫେବରଟ ସଙ୍ଗ
ଫେବରଟ୍ ସଙ୍ଗ ତ ହିନ୍ଦୀ ଅଧିକ ଭଲ ଲାଗେ କୋରିଆନ୍ ଆ ଏଟା ହିନ୍ଦୀରେ କଥାବାର୍ତ୍ତା ହବାନି ଏଇଠି
ଆଚ୍ଛା ଆଚ୍ଛ।
ଆଜଦ ଭଲ କରିନ୍
ହ ହୋ।
କୋରିଆନ୍ ମାନଙ୍କୁ ଭଲ ପାଇବା ଠିକ
କାଇଁ।
ହାଁ।
ଆମ ଓଡିଆରେ କଣ ଅଛି କି ପରିୟ
କୋରିଆନ ପୁଅ ସବୁ ହେଣ୍ଡସମ୍ ଦେଖିବା ପାଇଁ ସୁନ୍ଦର।
ଓ ତମ ବାପା ବି ତ ଜଣେ ଓଡିଆ ଫ୍ରାନ୍ସ ହଉନ
ଓ ନା।
ତୁମ ବାପା ହେଣ୍ଡସମ୍ ନୁହଁ।
ନା।
ଛାଡ଼ ଆଉ କଣ କହିବି ତମକୁ ଆଉ ବାବା ତମକୁ ହାଣ୍ଡସମ୍ ଲାଗୁନା
ନା।
ଆଉ।
ଆ
ଗରେଶ ଆ । ଘରେ ଶୋଇଥିବେ ଏଇନେ ଘରେ ଶୋଇଥିବେ।
କଣ କରନ୍ତି ଜବ୍?
ସିଏ ଜାଣିଥିବେ, ମୋତେ କହୁନାହାନ୍ତି।
ଓହୋ। ଆଉ ତୁମ ଭାଇ ଅଛନ୍ତି କି ନାଇଁ?
ନା ଘର ନାଇ। ସେ ଯାଇଛି ଶୁଟିଂରେ।
ଆଉ
ହୁଁ ପନ୍ଦର ଦିନ ପାଇଁ ଯାଇଚି।
ତାହେଲେ ତମ ଭାଇ ସୁଟିଂ ରେ ଯାଇଛନ୍ତି। ନହେଲେ ସୁଟିଂ କରିବାକୁ ନା ସୁଟିଂ ତାଙ୍କର ହଉଚି।
ହଉଛି ତାଙ୍କର ସୁଟ୍ ହଉଛି ସୁଟ କରିବ।
ହା।
ସେ ବ୍ରାଇଡଙ୍କର ସୁଟିଂ ହଉଛି। ଏ ସୁଟ କରିବ।
ଓହୋ ଭଲ କରନ୍ତି କି?
ଉଁ ହୁଁ ଭଲ କଥା
ଓ ହୋ ତାହେଲେ।
ହ ହଁ
ତୁମର କରିବାର ଅଛି କି?
କରିବୁ କଣ ପାଇଁ? ମୁଁ ବାହାରିଲା ବେଳେ କରିବିିନି।
ହଁ।
ର ବାହା ହବ କେବେ?
ମୁଁ ଯେବେ ବାହା ହେବି ସେବେ ତ ଏମତି ସେମିତିକା ସୁଟିଂ କରାହବନି। ସବୁଠୁ ଭଲ କ୍ୟାମେରାମ୍ୟାନ୍ ଆସିବ।
ଆଉ ସବୁ ଭିତରେ କଣ ପୋକ ଲାଗିଛି?
ନାଇଁ ନା ସେମିତି ଅର୍ଡିନାରୀ କ୍ୟାମେରାମ୍ୟାନ୍ ଆସିବା ଦରକାର ନାଇଁ।
ତାହେଲେ କାହା କୁ ମଗେଇବ?
ଭଲ କ୍ୟାମେରାମ୍ୟାନ ଆସିବ। ମୁଁ ଆଗେ ସୁଟ ଦେଖିବି। ତାପରେ କ୍ୟାମେରମ୍ୟାନ୍ ଡାକିବି। ବାହାହବ ଥରେ ଦଶ ଥର ନୁହେଁ।
ହୁଁ ହୁଁ।
ପିଙ୍ଗ ହବ ଥରେ ବି ଦଶ ଥର ନୁହେଁ।
ହଲୋ। ଫେରି ମୋଟାରେ
ମାଆ
ପେରି ମୋଟା
କଣ? କଣଟା?
କଣଟା?
କଣଟା?
ଏଇଟା ଏଇଟା।
ହାଲୋ।
ସେ ଟିଭି ଲଗେଇ ଦଉ ତୁ ତ ମାଉସୀ ଭଳିଆ ଟିଭି ଦେଖିଲୁଣୁ।
ଆଉ
ହଁ ସେ ଟିଭି ଦେଖିବ ବୋଲି ତା ପାଇଁ ଟିଭି ଲଗେଇ ଦୋଉଚନ୍ତି। ସାର
କୁକୁର ବଢିଆ ଲାଗୁଛି ଦେଖିବାକୁ।
ଆଉ ତମର କୋଉ କଲେଜ ଥିଲା ପଢ଼ା।
ହଁ ଆମର ଥିଲା। ଆ ଧବଳେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍। ଇଞ୍ଜିନିୟରିଂ କଣ ସେଟା ଗୋଟେ ମନେ ପଡୁନି ଲାଷ୍ଟ ଟା।
କଲେଜ ନାଆଁ ଏତେ ଜଲଦି ଭୁଲି ଯାଉଛ। ଓହୋ ହଉ ଆଉ।
ହଉ ମୋର କାମ ଅଛି ନା ନା ମୋର କାମ ଅଛି ଯାଉଛି।
ହାଆଁ।